ହ୍ୟାଲୋ।
ହ୍ୟାଲୋ।
ସାର୍ ନମସ୍କାର।
ନମସ୍କାର।
କୋଉଠୁ ଆପଣ କହୁଛନ୍ତି?
ମୁଁ ମ୍ୟାମ କହୁଛି ଆନନ୍ଦପୁର ପାଖରୁ ଆପଣ ମ୍ୟାମ?
ମୁଁ ଭୁବନେଶ୍ୱରରୁ କହୁଛି।
ହଁ ଆପଣଙ୍କ ନାଁ କଣ?
ମୋ ନାଁ ସମାପିକା
ନାଇସ ନେମ୍।
ଆପଣ ଏବେ କଣ କରୁଛନ୍ତି କଣ?
ମୁଁ ମ୍ୟା କରି ପ୍ଲସ ଥ୍ରୀ ସରିଲା ଆଉଁ ଗୋଟେ ଶାଢୀ ଡିଜାଇନ ହବାକୁ ଚେଷ୍ଟା କରୁଛି। ଶାଢୀ ମାନେ ଆର୍ଟ କରୁଛନ୍ତି ନା? ନା ଆଟ କରୁଛି।
ଏ ଯୋଉ ଆମର ଆସୁଛି ଉ ପାଟ ଯେକଣ ପାଟିଲି ହଁ ସେ ଆପଣ ସେ ଡିଜାଇନ କରୁଛନ୍ତି ପଟ୍ଟଚିତ୍ର? ଆପଣ ସେଇଆକୁ କରୁଛନ୍ତି ଶିଖିଛନ୍ତି ନା ମ କରୁଛନ୍ତି?
ନା ଶିଖିଛି ନା ଶିଖି ସେଇଭଳିଆ ମାନେ ମ୍ୟାଡ଼ାମ କରୁଛି ହେଲାଣି ମୋର ବର୍ଷେ ପାଖାପାଖି ହେଲାଣି ମୁଁ କରୁଛି। ଶିକି ଦେଲିଣି।
ଆପଣଙ୍କ ଏଡିଆରେ ମାନେ ଏଇ ସବୁ ହଉଛି କି ବିଜନେସ୍? ହ ହୋ।
ପଟ ଏରିଆ ମ୍ୟାମ୍ ନାହିଁ କି ଏ ସବୁ?
ନାଇଁ ଆମେ ଦୋକାନରେ କେବଳ ବିକ୍ରି ହଉଛି ଆମେ ଦେଖୁଛୁ। ତ ଆମର ଭୁବନେଶ୍ଵର ନା ଆ ଆମେ ଦେଖୁଛୁ କିନ୍ତୁ ଜାଣିଛି ଯେ ଏ ଜିନିଷ ହଉଛି ବୋଇ ବହୁତ ସୁନ୍ଦର କାମ ବି ହଉଛି।
ହ
ଯାହା ହଉ ଆପଣ ଗୋଟେ କଳାରେ ଶିଖିଛନ୍ତି ସେଇଟା ବହୁତ ବଢିଆ ଜିନିଷ।
ହଁ ଧନ୍ୟବାଦ ମ୍ୟାଡ଼ମ୍।
ଆପଣ ଶିଖୁଛନ୍ତି ନା ଆପଣ ଘରେ ସମସ୍ତେ ଜାଣିଛନ୍ତି?
ନା ମୁଁ ଘରେ ସବୁ ଜାଣିଛନ୍ତି ମୁଁ ଶିଖୁଛି।
ଆପଣଙ୍କ ଘ ସେପଟେ ବି ପାଟ ଶାଢ଼ୀ ବି ହୋଉଥିବ।
ଆଜ୍ଞା ବୋହୁତ ହୋଉଚି ଏପଟେରେ।
ଆଛା ଆଉ କଁ କୁହନ୍ତୁ ଆପଣଙ୍କ ସାଇଟ କଥା ମୁଁ ନିମଟେଶ୍ କିଛି ଲାଗୁଚି ଆପଣଙ୍କ ସେପଟ ଏରିଆ ବିଷୟରେ।
ହେଁ ହେ। ଏପଟେ ମ୍ୟାଡାମ ଆମର କଁ ଆପଣ ଶୁଣିଥିବେ ରିମାଳ ଡିଆମ୍ କେବେ ଆସିବେ? କଁ କଇଲେ ରେମ୍ଭାଳ ଡ୍ୟାମ ଶୁଣିଥିବେ।
ଉଁ ନାଇଁ ମୁଁ ଜାଣିନି।
ଓହୋ ନା ଆସିନଥିବେ କେବେ ଭୁବନେଶ୍ୱରରେ ରହୁଚନ୍ତି ଯେହେତୁ। ତାରିଣୀ ଘଟଙ୍ଗା ତାରିଣୀ ହଁ ଘଟଙ୍ଗା ତାରେଣି ଯାଇ ଉଁ ସେ ଆମ ସବୁ ପାଖାପାଖି ଆମ ଘର।
ଆଜ୍ଞା ଆ ଘରେ ସବୁ କିଏ ଅଛନ୍ତି?
ଘରେ ବାବା ମାମା ମୁଁ ମାମୁଁ ମାଇଁ ଅଜା ଆଈ ହେତିକି। ଆଜ୍ଞା। ଆଉ କଁ ଆଜି କଣ ଖାଇଥିଲେ? ଆଜି ମୁଁ ମାମ ଖାଇଥିଲି ଭାତ ଡାଲମା ପାମ୍ପଡ଼ ଆଜି ହେଇଥିଲା ସାଲାଡ କରିଥିଲି ମାମା।
ହ
ହଁ। ଆ ବାବା କଁ କରନ୍ତି ବାବା ମ୍ୟାମ ଅଛନ୍ତି ଢେଙ୍କାନାଳରେ ଜଉ କୁକ୍ ଅଛନ୍ତି। ମା ମାମା ଏମିତି ଏମିତି ଆ ମାନେ ଘରେ ରୋଷେଇବାସ ମୁଁ ଗୋଟେ ସିଲେଇ ମାନେ ସିଲେଇ କରନ୍ତି ମ୍ୟାମ୍। ବ୍ଲାଉଜ ଫ୍ଲାଉଜ ସିଲେଇ କରନ୍ତି। ଆ ମା ବି ତ ଶିଖିଥିବେ ସବୁ ଜିନିଷ ନା ନା ସେ ସବୁ ଜିନିଷ ଶିଖିନାହାନ୍ତି ସେ ମାନେ ବ୍ଲାଉଜ ଡିଜାଇନ ସେ ସବୁ ଦିନିଷ ଶିଖିଛନ୍ତି। ଆଜ୍ଞା।
ଆପଣ କେତେ ଗୋଟେ ପୁଅ?
ମୁଁ ମାମାଙ୍କର ଗୋଟେ ପୁଅ।
ଆପଣଙ୍କ ଭାଇ ଓ ଭଉଣୀ ନାହାଁନ୍ତି।
ନାଇ।
ଆଉ କଣ କର ଆଉ କଣ କୁହନ୍ତୁ
ହୁଁ ଉଁ ହୁଁ। ଆଉ ମ୍ୟାଡାମ ଆପଣ ତ ମ୍ୟାରେଜ କରିଥିବେ। କେତେ କଣ ପିଲା ଛୁଆ ମ୍ୟାମ? ଆମର ଗୋଟେ ତିନି ବର୍ଷର ଝିଅ ଝିଅଟେ
ହଁ।
ମ୍ୟାମ ତା ନାଁ କହିପାରିବେ?
ଅନିଷ୍କା ଜେନା।
ହୁଁ। ଆପଣଙ୍କ ନାଁଠୁ ଝିଅ ନା ଟା ବହୁତ ସୁନ୍ଦର ଲାଗୁଚି। ମଦନ ନାଦା ଆଜ୍ଞା।
ଆଉ ଆଉ କଁ କୁହନ୍ତୁ?
ଆଉ କଁ ମ୍ୟାଡ଼ାମ କଁ ଖାଇଥିଲେ ଆଜି?
ଆମର ଆଜି ହେଇଥିଲା ଭାତ ଡାଲମା ଶାଗ ଭଜା ଛୁଇଁ ଆଳୁ ବେସର ଆଉ ଦହି କାକୁଡି ସାଲଟ।
ଦହି କାକୁଡି ସଲାଟ
ଆଉ କଣ କୁହନ୍ତୁ ଆପଣ ଆଉ ସବୁ କଣ ଜାଣିଛନ୍ତି?
ଜାଣିବା ମାନେ କୁ ହଉ ମାନେ କଣ ବିଷୟରେ ପଚ ତମ ବୁଝିପାରିଲି।
ମାନେ କିଛି ଆଉ ନଲେଜ ବିଷୟରେ କିଛି
ଆଉ ସେ ଯାହା ତ କହିଲି ସେ ଆଉ ନଲେଜ ବି ଆମ କଣ ସେଇ ତ ସେଇଆ ଆ ବିଜ ସେଥି ଏବେ ମ୍ୟା ଏଇ ଏବେ କଥା କହୁଛ ମାନେ ଏଇ ଟାଇମ ଟା ଏଇ ଟାଇମ ଟା
ହଁ ଏଇ ଟାଇମ ଟା ଆପଣ କଣ କରୁଛନ୍ତି।
ଏଇ ଟାଇମ ଟା ମ୍ୟାଡା ମୁ ଟିକେ ଆସିଛି ଆମର ଗୋଟେ ପାର୍କ ଅଛି ଟମକା ପାର୍କ ଏଇ ପାଖରେ ମୁଁ ସେବେ ବୁଲିତେ ଆସ
ସଙ୍ଗମାନଙ୍କ ସହିତ
ଆଜ୍ଞା ସାଙ୍ଗମାନେ ସେପଟେ ଅଛନ୍ତି ମୁଁ ଏପଟେ ଅଛି।
ଆପଣଙ୍କର ଲାଷ୍ଟ ଇୟର ଗ୍ରାଜୁଏସନ ର?
ଆଜ୍ଞା।
ଆ ପରେ କଣ କରିବି ନା ନାଇଁ ସେତିକିରେ ରହିକି ଏଇ ଶାଢୀ ଉପରେ ବେଶି ଦି
ଭୁବନେଶ୍ଵରରେ ତ ମ୍ୟାମ ଦେଖିବା କଣ ବୁଝିଛନ୍ତି ଗୋଟେ ସେଠିକ ନହଲେ ଯିବି ଭାବିଛି ଦୋକାନ ନିଜ ଦୋକାନ ଟେ ଖୋଲିବୁ।
ନିଜ ଦୋକାନ ଦେଲେ ବେଟର ହବ ମୁଁ କହୁଛି କାହିଁକି ନା ଆପଣଙ୍କର ଟ୍ୟାଲେଣ୍ଟ ବି ଅଛି କି ସେ ଜାଣିଛନ୍ତି। ଭଲ ହବ କାହିଁକି ନା ଏ ସବୁ ଜିନିଷ ଏବେ ଚାଲିଛି ମାର୍କେଟରେ
ହୁଁ ଓ ନ ମ୍ୟାମ ମୁଁ ବି ସେ ଭାବୁଛି କି ଦୋକାନ ଟରେ ଦେଇଦେବି ବୋଲି। ଆଉ ବାବା କ ବହୁଛନ୍ତି ହଁ ଦେଇଦେ।
ବାବା କଣ କରନ୍ତି ଏ ଯୋଉ ଜବ କରନ୍ତି। ଆ
ଆଉ ତାରିଣୀ ଯାଇଛନ୍ତି। ହଁ ବହୁତ ଥର ମ୍ୟାମ ଏଠି ପାଖ ଏରିଆ ଟା ବହୁତ ଥର ଯାଇଛି ମାଆଙ୍କ ପାଖକୁ।
ଏବେ ମା ତାଙ୍କର ଗୋଟେ ଯାତ୍ରା ହଉନଥିଲା ବଡ ଯାତ୍ରା ପଣା ପଣା ସଂକ୍ରାନ୍ତି ନା ଧନୁ ସଂକ୍ରାନ୍ତିରେ
ହଁ ପଣା ସଂକ୍ରାନ୍ତି। ଆ କଣ ସେଇ ଯାତ୍ରା ଆମେ ସେଇ ଟାଇମ୍ ରେ ଯାଇଥିଲ। ମାନେ କଣ ଯାତ୍ରା ମାନେ
ଆଉ ମାନେ ଶୁଣିଲି ଯେ ସେଇଠି ଯେ ମାଙ୍କର ଏଇଟା ବଡ ଯାତ୍ରା।
ହଁ ଏଇଟା ଭଲସେ ହୁଏ ମ୍ୟାଡ଼ାମ ଭଲ ସେ ମାନେ ବାଜା କୀର୍ତ୍ତନ ହୁଏ ଫଙ୍କସନ୍ ଟାଇପ ର ନାଚ ହୁଏ ଓଡିଶୀ ହୁଏ।
ଓହୋ ଦଣ୍ଡ ନାଚ ହୁଏ କି ସେଠି?
ଆଜ୍ଞା। ଠାକୁରଙ୍କ ନାଁ ରେ ଆ ବେଳେ ବେଳେ ଆସନ୍ତି ମ୍ୟାମ୍ ଇଏ ମାନେ ଏଇ ଯୋଉ ନମିତା ଅଗ୍ରୱାଲ୍ ସେମାନେ ଅଛନ୍ତି ପା ଠାକୁରଙ୍କ ପାଇଁ। ଷ୍ଟେଜ୍ ହୁଏ ସେମାନେ ଆସନ୍ତି।
ହଁ।
ହଁ ଆଉ ଯିଏ ଯୋଉ ହ୍ୟୁମାନ ସାଗର୍ ଯିଏ ଡେଟ୍ ହେଲା ସି ସିଏ ବି ଆସନ୍ତି ମ୍ୟାଡ଼ାମ୍।
ହଁ।
ହଁ। ଆସନ୍ତି ଏମିତି ଗୀତ ଗାଆନ୍ତି ମାଙ୍କ ନାଁରେ ତାପରେ ସରିଲା ପରେ ପ୍ରୋଗ୍ରାମ୍ ସରିଲା ପରେ। ସିଏ ଆଣିଛ।
ବର୍ଷା ହଉଛି ସିଆଡେ?
ବହୁତ୍ ସେପଟେ ବହୁତ୍।
ଆଜି ତ ଆଜି ସକାଳେ ହଉଥିଲେ ଏବେ ବର୍ଷା ହଉଛି?
ଏପଟେ ମ୍ୟାମ୍ ବହୁତ୍ ଜୋରେ। ଖାଲି ଭରସ୍ ବର୍ଷା ମାନେ। ଗୋଟେ ମ୍ୟାଡ଼ାମ୍ ବିଲ ବାଡି ସବୁ କାଦୁଅ ମ୍ୟାମ୍ ଏପଟେ।
ଚାଷ ଆପଣଙ୍କର କଣ କଣ ହଉଛି?
ଆମର ଇଆଡେ ମ୍ୟାଡମ୍ ଆମର ମାନେ ଯୋଉ ହରଡ।
ହଁ।
ଆଉ ଧାନ ଏଇ ଦିଟା ହିଁ ହୁଏ। ଆଉ ପରିବା ଉପରେ ଆମର ଏଠି ଲଗୁଅନ୍ତି ଗୋଟେ ଗୋଟେ ଅଛନ୍ତି ପରିବା ବାଇଗଣ, ବିଲାତି, ଭେଣ୍ଡି। କଲରା, କାକୁଡି ଏ ସବୁ ଲଗୁଅନ୍ତି।
ଓ ହୋ ଆପଣ ସେପଟେ। କେନ୍ଦୁ ବହୁତ୍ ଖାଉଥିବେ କେନ୍ଦୁ, ମହୁଲ। ମାନେ ଏବେ ଯୋଉ ଯାଇଥିଲେ ତା ସ୍ମେଲ୍ ମାନେ ବାସ୍ନା ଟା ଏତେ ଭଲ ଲାଗିଲାନି କାହିଁକି।
ଓହୋ ହୋ ଖାଇନାହାନ୍ତି ଫାଷ୍ଟ୍ ଟାଇମ୍ ସେଇଥିପାଇଁ ଭଲ ଲାଗିଲାନି।
ହଁ ମହୁଲ ଟା ବି ବହୁତ୍ ମାନେ ଅବାଗିଆ।
ମହୁଲଟା ମ୍ୟାଡ଼ାମ୍ ଆମକୁ ବି ଅବାଗିଆ ବାସେ ଆମେ ସେ ପାଟି ନୁହଁ। ସେମାନେ ଆଦିବାସୀ ଲୋକ ନା ମ୍ୟାଡାମ୍ ଗୋଟେ ଗୋଟେ ଥାଆନ୍ତି।
ହଁ।
ସେମାନେ ମାନେ ତାଙ୍କର କିଛି ନାହିଁ ସେମାନେ ମହୁଲ ଫଉଲ ଇଏ ଆମେ ତ ମ୍ୟାାମ୍ ପୁରା ଇଏ ନା ଆମକୁ ବି ବା। ନ୍ତି ଆସିବ ସେଇ ସ୍ମେଲ୍ ସେଥିରେ ଯଉ ହାଣ୍ଡିଆ ତିଆରି ହଁ ହଁ। ହାଣ୍ଡିଆ ହାଣ୍ଡିଆ କଣ ମ୍ୟାଡ଼ାମ୍ ମୁଁ ଜାନି ହାଣ୍ଡିଆ ମାନେ। ହାଣ୍ଡିଆ ଆପଣ ଜାଣିଛନ୍ତି ମ୍ୟାଡ଼ାମ୍ ଭୁବନେଶ୍ୱରରେ ରହିକି କିନ୍ତୁ ମୁଁ ମ୍ୟାଡାମ୍। ଗାଁରେ ରହିକି ହାଣ୍ଡିଆ କଣ ଜାଣିନି ଫାଷ୍ଟ୍ ଟାଇମ୍ ଶୁଣିଲି ମ୍ୟାଡ଼ାମ୍ ସତରେ।
ନାଇଁ ସେଇପଟେ କହୁଥାନ୍ତି ନା ସେ ଯୋଉ ଲୋକ ସବୁ ବସିଥାନ୍ତି ଗୋଟେ ଗୋଟେ ଜାଗାରେ। ଏ ମାନେ ପିଲା ଛୁଆ ବି ଧରିକି ବସିଥାନ୍ତି ଗୋଟେ ଗୋଟେ।
ହଁ ହଁ ହଁ ହଁ ଗୋଟେ ଗୋଟେ ମନେ ପଇଲା ମୋର ମୁଁ ଦେଖିଛି ଗୋଟେ ଗୋଟେ ଜାଗାରେ ଏଇ ଯୋଉ ମାନେ। କିଏ ମ ହଉଛି ଗରା। ହଁ ଆମେ ପଚାରିଲୁ ନା ଏଇଟା କଣ ନା ମହୁଲ ର। ଏ ଯଉ ମହୁଲ ହାଣ୍ଡିଆ ହୁଏ ହ ହ ହ ମହୁଲି। ମହୁଲି ମହୁଲି ମ୍ୟାଡ଼ାମ୍ ହଁ। ଏ ସବୁ ଜିନିଷ ମ୍ୟାଡାମ୍ ମୋର ଏ। ଇଏ ଆସିଲା ଆପଣ ଜାଣିଛନ୍ତି ଭୁବନେଶ୍ୱରରେ।
କିନ୍ତୁ ଆମର ଏପଟେ କଣ କରନ୍ତି ନା ମହୁଲକୁ ପିଠା କରନ୍ତି କେନ୍ତି ଗୋଟେ ମୁଁ।
ମୁ ମତେ ମ୍ୟାଡ ସେ ବାପ ମରିଯିମି କିି?
ଆଉ କେନ୍ଦୁ ଟା କେମିତି ଲାଗେ? କେନ୍ଦୁ ଟା ମ୍ୟାଡାମ୍ ଚୋପା ଛଡେଇ ଖାଇବ ବହୁତ ଟେଷ୍ଟି ଲାଗିବ। ମାନେ ଏ ଯୋଉ ଆତ ଭଳିଆ ଲାଗେ କି? ଆ ତ ଟାଇପ ର ନୁହଁ? ଅଲ ଆତ ତ ମ୍ୟାଡାାମ ଏଟା ମାନେ ଇଏଟା ମାନେ ଧଳା ତା ଭିତରେ ଧଳା ମଞ୍ଜି ଖାଇ ଆତ ଛାଡନ କେନ୍ଦୁ ଟା ଖାଇବେ ମସ୍ତ ଲାଗିବ ମ୍ୟାଡ଼ମ। ସେପାଟା କଣ କହିଲେ ସେପାଟା ଭଳିଆ ଲାଗେ କି? ସେ ସେଇ ଟାଇପ ର।
ଆପଣଙ୍କୁ ରୋଷେଇବାସ ଆସିଛି? କଣ କହିଲେ? ମୁଁ କହିଲି ସାର ଆପଣଙ୍କୁ ରୋଷେଇ ଆସୁଛି? ରୋଷେଇ ମ୍ୟାଡ଼ାମ ହଁ ଟିକେ ଟିକେ ଚିକେନ ଚିକ ହଁ ହଁ ହଁ ମ୍ୟାଡ଼ାମ। ସେଈ ସାଙ୍ଗସାଥିରେ ସେମାନେ କରନ୍ତି ମୁଁ ବି କେତେବେଳେ କେମିତି ମୁଁ ମାନେ ଘରେ ଶି ଥିବଭିତରେ ଅଣ୍ଡା ଭଜା ଭୁଜିଆ ସିକିିଛି।
ହଁ।
ଆଉ ଚିକେନ ଟା ଶିଖିଛି ଆଉ ଆଳୁ ଭଜା ଏସବୁ ଜିନିଷ।
ମା କୁ ସାହାଯ୍ୟ କରିଦଉଚ ନାଇଁ?
ଆଁ ହଁ।
ମାଆଙ୍କର ଯେହେତୁ ଗୋଟେ ପୁଅ ବହୁତ ଗେଲ ବର୍ଷରେ ବି ହେଇଥିବ।
ହଁ ହଁ ହଁ ମାମା ବହୁତ ଗେଲା କରନ୍ତି ମୋତେ।
ଆଚ୍ଛା ହଁ ହଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା।
ହଉ ନିହାତି ଧନ୍ୟବାଦ।